ହାଲୋ ଆପଣଙ୍କୁ ସୁଭୁଚି ମୋ ଭଲସ୍? ଆ ଆପଣ ଏବେ କଣ କରୁଚନ୍ତି?
ଆଉ।
ରଜରେ ଅଛି। ଟିଏ ବୁଲାବୁଲି କରିକି ଯିବାରେ ଆଁ ଏଠି ବୁଲା ବୁଲି କରିବାର ପ୍ଲାନ୍ ଅଛି ଯେ ଖଣ୍ଡଗିରି ଯୋଉ ପାତ୍ରପଡାରେ ଯୋଉ ହଏ ପୋଡ ରଜ ରଜର ଯୋଉ ହଏ ସେଠି ଯୋଉ ଖେଳ କମ୍ପିଟେନସ ଫମ୍ପିଟେସନ ହୁଏ ସେଠି ଯୋଉ ଦୋକାନ ବଜାର ପଡେ ସେଡା ସବୁ ଭଲ ଲାଗେ। ସେଇଠି ଯିବାର ପ୍ଲାନ୍ ଅଛି। ଆଉ ଆଉ ଏଇଠି ତ କେତେ ଜାଗାରେ ପଡେ ଏଠି। ଶହିଦନଗରରେ ପଡ଼େ ବି। ଆଉ ଏଇଠି ଯୋଉ ଷ୍ଟେଟମ୍ୟୁଜିୟମରେ ବି ହୁଏ ସେଠି ସେଠିକି ଯିବାର ଅ ଅଛି ପ୍ଲାନ୍ ଆଉ। ଆପଣଙ୍କର କଣ ପ୍ଲାନ୍ ଅଛି?
ପ୍ଲାନ କଣ ଆର ବର୍ଷ ତ ଯାଇଥିଲୁ ଏଇ ଖଣ୍ଡଗିରି ଯୋଉ ମେଳଣ କଥା କ କହିଲେ କଣ ମାନେ ଆମେ ତ ବହୁ
ହୁଁ।
ବହୁତ ଭିଡ, ତିନିଟାରୁ ପଳେଇଲା ପରେ ମାନେ ଏତେ ଭିଡ ହେଲା ଯେ ମାନେ ଆମେ ଆଉ ରହିବି‌ ପା ପାରିଲୁନି ହେଲା। ଗଲା ବେଳକୁ ଠିକ୍ ଥିଲା ହେଇଗଲା ତ ଆପଣ ଯୋଉ କହିଲେ ହଉଛି ଯୋଉ ମ୍ୟୁଜିକ୍ ଚେୟାର କର। ସବୁ ସେଇଠି ଆନାଉନ୍ସ କଲେ। କି ମ୍ୟୁଜିକ୍ ଚେୟାର ହଉଛି ଆସନ୍ତୁ। ମୁଁ ମୋ ନଣନ୍ଦ ଯାଇଥିଲୁ ଦି ଦିଟା ନଣଦ ସବୁ ଗଲୁ ଖେଳିବାକୁ।
ହୁଁ।
ଆମେ ବହୁତ ମଜା ଲାଗିଲା ପାଖାପାଖି ତିରିଶ କି ପଇଁତିରିଶଟା ଚେୟାର
ହ
ର ପଡିଥିଲା, ଖେଳି ଖେଳିକା-ଖେଳି ଖେଳିକା ମାନେ ମୁଁ ବୋଧେ ଚ ଆ-ଆ ମା ନଣନ୍ଦ ହେରି ଟିକେ କଟିଗଲି, ହେଲା କାରଣ ସେମାନେ ଯୋଉ ଠେଲାପେଲା ସେଥିରୁ ଗୋଟେ ଝିଅ ତ ପଡିବି ଯାଉ ଉ ଥିଲା ମାନେ ଏତେ ଥର ପଡିକି ବି ତାକ୍ ସିଟ୍ ମିଳୁଥିଲା ସେଇଟା ମାନେ ସବ୍ ସବୁଠୁ ବଢିଆ ଆମ୍ ପାଇଲାନି
ହଁ।
ମାନେ ହେଇନି କିନ୍ତୁ ସେମିତି ଖେଳୁ ଥିଲେ ମାନେ ଲାଗିଲା ଭଳିଆ ଇଏ ଆଉ ଗପୁଛନ୍ତି, ପଡି ଉଠିକି ଦୌଡିକି ଚେୟାରେ ବସିଥିଲା ସେଟା ଗୋଟେ ମୁଁ ମଜା ଲାଗ ସେଇଟା ବି ମ୍ୟୁଜିକ୍ ଚେୟାର ହେଇ ସାରିଲା ପରେ ପରେ ଖେଳ ଆନାଉନ୍ସ କଲେ କି ବଲ୍ ଯୋଉଠି ଗୀତ ବନ୍ଦ ହେଇଯିବ ଯାହା ପାଖରେ ବଲ୍ ଥିବ ସିଏ ଆଉଟ୍ ହେଇଯିବ। ‌ ସେଇଟା ବହୁତ ବଢିଆ ଲାଗିଲା, ସେ ତାପରେ କହିଲେ କି ସେ ନଅଟାରେ ଆମର ଆ ମାନ୍ ମାନେ ଗେଷ୍ଟ୍ ଅସୀମା ପଣ୍ଡା ଆଉ କିଏ ସବୁ ଥିଲେ ଗେଷ୍ ମୋର ଆକ୍ଚୁଆଲି ମନେ ନାଇଁ।
ହଁ ପ୍ରାୟ ଆସନ୍ତି ସେ ସିଙ୍ଗରମାନେ ଆସନ୍ତି ସବୁ।
କରାଯିବ, ହଁ।
ହଁ-ହଁ।
ଏଇଟା ବି ଆଉ ଅପେକ୍ଷ୍ ଅପେକ୍ଷା କଲୁ ଦେଖିଆ ପାଇଁକା କିନ୍ତୁ ବହୁତ ଷ୍ଟା ଟାଟ୍ ହେଲା ବଟେ ଆମେ ଟିକେ ଦୂର ବାଟରୁ ଯାଇଥିଲୁ ତ ଆମେ ଆଁ-ଆଁ ଆଉ ଆଉ ମେଳଣ ଗଲେ ତ
ହୁଁ।
ତ ମୋର ଲଙ୍କା ଚପ୍ ମୁୁଁ ଖାଏନି କି
ହାଁହାଁହେଁ, ସେଇଟା ବହୁତ ଭଲ ଲାଗେ।
ମଥୁରା କେକ୍
ମୋର ଫେବ୍, ହଁ ଆଗରୁ ତ ମାନେ ଦଶ ଟଙ୍କାରେ ଚାରିଟା ଦଉଥିଲେ ଏବେ କୋଡିଏ ଟଙ୍କାରେ ତିନିଟା ହେଇ
ଏବେ ହଁ। ଏବେ ସବୁ ରେଟ୍ ହେଇଗଲାଣି। ସବୁ କିଛି ରେଟ ହେଇଯାଇଛି, ତଥାପି ହଁ। ତଥାପି ସେତିକି ତାକୁ ଆଣିବା ସେଟା ହେଲା ଖାଇବା ସେଟା ହଉଛି ମାନେ ରହିଗଲା ସବୁବେଳେ ପରମାନେଣ୍ଟ୍। ଯେବେ ଯିବ ସେଟା ଖାଇବ ମାନେ ଖାଇବୁ ପଇସା ନଉ ସେମିତି କିଛି ନାହିଁ। ବହୁତ ଭଲ ଲାଗେ ସେଠି ସବୁ।
କିଛି ବି ଅଛି ମାନେ ମତେ ସେ ଚାଟ୍ ଫାଟ୍ ଖାଇବାକୁ ଏତେ ପସନ୍ଦ ହୁଏନି। ମତେ ମୋ ମତେ ତ ମୁଁ ନ ଖାଇଲେ ରହିବ -ପାରିବିନି ମୁଁ ଯିଏ ଯୁଆଡେ ବି ଗଲେ ବି ମେଳନ
ମଥୁରା ମଥୁରା କେକ୍ ସେ ମେଳନ ଛଡା ଆଉ କୋଉଠି -ମିଳେନି ତ ମତେ ତ ଭଲ ଲାଗେ। ସେ ଯାହା ବି ହେଇଥାଉ। ଏବେ ତ
ହୁଁ।
ତ ସାଈ ଖାଇବାକୁ ବି
ହଁ।
ମାନେ ଏତେ ଇଚ୍ଛା ବି ହଉନି। ଖା ଇଏ କରିବାକୁ ବଢିଆକିରି କରିକି ଦଉଥିଲେ। ଏବେ ମାନେ ଲୋକ ଭିଡକୁ କେମିତି ବିକ୍ରି
ହଁ, ସମସ୍ତେ ତାଙ୍କର ନିଜର ଯେହେତୁ ତ ଦେଖିଲେଣି ନିଜର ଇଏଟା ନା।
ବନିଏ ତମେ ସବୁ ଦୋକାନ
ହୁଁ।
ବି ବୁଲି ସବୁ ମିଳିବ ସବୁ ତ କହିଲା ଭଳିଆ ବାପା ମାଙ୍କୁ ଛାଡିଲେ ସବୁ ମିଳୁଥିବ ସେଇ ହଉ।
ହଁ। ସବୁ ଜିନିଷ କେତେ ଦୋକାନ ଯିବ କେତେ ଜିନିଷ କିଣିବ ସବୁ ବହୁତ ଭଲ ଝୁମୁକା ହରିକା ବି ପଡେ ଝୁମ୍ ଝୁମୁକା ଚୁଡି ଏ ବହୁତ ଭଲ ଭଲ ଜିନିଷ ସବୁ ପଡେ। ଦ ରୋଷେଇ ଜିନିଷ ବି ପଡେ ଯୋଉ ଆଣନ୍ତି। ହାଣ୍ଡି ହଉ କି ଯୋଉ ଜିନିଷ ଛୋଟ ଛୋଟ ଜିନିଷ ହଉ ସେସବୁ
ରେବି ପ୍ଲେ- ପ୍ଲେଟ ଅଳ୍ପ ଦିନିରେ
ହୁଁ ହୁଁ।
ଖରାପ ରେ ଭଢିଆ ଭଢିଆ ଡିଜାଇନ ପ୍ଲେଟ ମିଳୁଥିବ। ଶସ୍ତାରେ ଭାବିକି ନେଇ
ହଁ ହଁ।
କିନ୍ତୁ ଭଲ ଭଲ ମେଟେରିଆଲ ବି ରଖୁଛନ୍ତି। କାଚ ଗ୍ଲାସ ବି କ୍ଲିପ୍ କଣ ଆଉ ଭେରାଇଟିର ଗେ ଖେଳନା କ କଣ ତମେ ଥିବ ତମେ ଚାଖିଆକୁ ଦେ ଚେ ତମେ ଖାଇବ ଆଉ ବହୁତ ଶ
ହଁ ସେଇଟା ତ ମଜା। ହଁ ହଁ। ହୁଁ। ହଁ ହଁ ସେଇଆ ସେଠା ଯଉ ଭଲ ହେଲେ ଯାହା ହେଲେ ବି ମାନେ ଏ ଯଦି ବାଏ ୱାନ ଗେଟ୍ ୱାନ ଫ୍ରି ହଁ।
ହେଁ ହେଁ ହେଁ। ତମେ ସେଠି ଏତେ ଲୋକକୁ ତମେ ଦୋଳି ବି ଖେଳିପାରିବନି ଦ ଦଶଟା ଲାଗିଥିବ ତଥାପି ଲାଇନ, ତମେ ଛୁଆ ତ ଛାଡ ଛାଡ ବୁଢୀ ମାନେ ବି ଲାଇନ୍ କରିଥିବେ। ମା ମାନେ ଲୋକେ ମାନେ ବି ଟିକେ ଟିକେ ବସେଇକି ଖେଳି ଦଉଥିବେ। ଆଉ କିଏ ତ କାହାକୁ କହିବାକୁ ନାହାନ୍ତି।
ପାନ ତ ଫେମସ୍ ଆଉ ରଜପାନ ଯେତେ ଖାଉଥିବ ଯେତେ ବହୁତ ଟେଷ୍ଟ ଲାଗେ। କାରଣ ରଜପାନ ସ୍ପେଶାଲ ତ ରଜପାନ କୁହନ୍ତି ଆଉ ସେ ଟେଷ୍ଟ ଲାଗିବନି କିନ୍ତୁ ରଜ ଦି ନ ରଜ ପାନ ସିଏ ନେବେ ଗୋଟାକୁ ତିରିଶ ଟଙ୍କା ଚାଳିଶ ଟଂକା, ପାଟି ପୁରା ଫୁଲ। ଆଉ ମଝିରେ ଏବେ ବାହାରି
ହଁ ହଁ।
ନିଆଁ ପୁରେଇ ଦଉଛନ୍ତି।
ହଁ ହଁ ସେଇ କେତେ ମଜା ସେ ସବୁ ସେଇ ଜିନିଷ ରେ ସେ ହୁଁ।
ଏଇ ଘର
ସେ ସବୁ ମ
ଘରେ ସଜେଇବା, ମାଳ ଆଉ
ହଁ।
ହଁ।
ଫୁଲ ଯୋଉ ମିଳେ ବିି। ହୁଁ ହୁଁ।
ହଁ ଆଣିକି ରଖିଥିବେ ଯୋଉ କୁମାର ପୂର୍ଣ୍ଣିମା କି ଖୁଦୁରୁକୁଣୀ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
ହେଲେ ବି ସବୁ ଭଲ ଲାଗେ। କାରଣ ଝିଅ ମାନେ ମିଶିକି କରନ୍ତି ଯୋଉ ଅ ବନେଇକି ଘର ଟାଇପ ଆସିଯାଏ। ସବୁ କିଛି ତ ମିଳେ ଆଉ କହିଲେ ଚଳେ ଆଉ। ବୁଲା ଟିକେ ନିଆଁରା ଆଉ। ଏବେ ତ ତିନି ଦିନ ରଜ
ତିନଦିନ ତିନିଟା ଡ୍ରେସ।
ହଁ ଲାଷ୍ଟ ଦିନ ତ ଆମର ଶାଢୀ ପିନ୍ଧି ଦଉ, ଗୋଟେ ମଜା ଲାଗେ ଶାଢୀ ପିନ୍ଧି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
ଆକୁ ଡ୍ରେସ ତ ସବୁବେଳେ ପିନ୍ଧୁଛୁ ଶାଢ଼ୀ ସେଦିନ କୁଆଡେ ବୁଲିବାକୁ ଗଲେ
ଫଟୋ ଫୋଟ ବୁଲାବୁଲି ହଁ ସେ ସବୁ ବହୁତ ମଜା ଲାଗେ ହଁ।
ହଁ ଫଟୋ। ଏବେ ତ ସୋସିଆଲ ମିଡିଆ ଏତେ ହାଇ ହେଲାଣି କିଛି ବି କଲେ ଆଗ ଫଟୋ। ନହେଲେ ନାଇଁ ଡ୍ରେସ ପିନ୍ଧିବାର
କିଛି ହଁ ଠିକ କଥା। କି ସେ ଶାଢୀର ବି ସେତିକି ଭ୍ୟାଲୁ ନାହିଁ। ଶାଢୀ ଆଣୁଛନ୍ତି ଶାଢୀ ଆଣୁଛନ୍ତି କେବଳ ଫଟୋ ଉଠେଇବା ପାଇଁ।
ହଁ।
ଏ ବହୁତ ଭଲ ବି।
ମୁଁ ବି ସେ ଆଉ ଫଟୋ, ରିଲ, ଗୀତ କରିକି ନା ସବୁ ସାଙ୍ଗମାନେ ଗ୍ରୁପ୍ କରି କିଛି କରିକି କମେଡି କରିବା କି କଣ କରିବା ସେଟା ଗୋଟେ ଏବେ ମଜା ହେଇଗ
ହଁ ହଁ ହଁ। ସେଇ ଗୋଟେ
ବାଡ଼ି ଖେଳ। ଗାଁ ମାନଙ୍କରେ ସେଟା ଆଗ ଥିଲା।
ହୁଁ।
ଭୋଜି କରିବେ ସେଟା ଗୋଟେ ଥିଲା ଏବେ ତ ସେତିକି ବି ନାହିଁ। ଏବେ ରିଲ୍ ଭଲ ସେଗୁରା ହିଁ ଚାଲିଛି।
ହୁଁ ଏଠି ଚାଲ ମିଶି ମିଶିକି ଯି ବୁଲିବାକୁ କୋଉ ଗୋଟେ କ୍ୟାଫେ କି କୋଉଠିଇ ଯିବା ସେଠି ବୁଲି ବାଲି ଖାଇ ପିଇକି ଆସିବା। ଆଉ ନିଜେ ବନେଇକି କିଛି ଫିଷ୍ଟ ଫିଷ୍ଟ କରିି
ହଁ ଆମର ତ ରଜ
ହଉ ତୁ ଭଲସ
କିଛି ହୁଏନି ଆମର ଭାତ ବି କହିବେ ପୁରା ରେଷ୍ଟ। ବଢା ବୁଢିକି ଟିକେ ଭାତ ଦେଇଦେ କି କଣ ସିଏ ତ ସେତିକି ବି କହିବେନି ନା ନା ନା। ଆମର କ ପୁରା ରେଷ୍ଟରେ ଝା
ତା ମାନେ କୁହନ୍ତି କି ଆମ ଆମ ତାଙ୍କ ତାଙ୍କୁ ତଳେ ଚଲେଇ ଦେବେନି ମାନେ ଘରେ ମନ
ଇରେ ହେ ହେ।
ଗୋଟେ ତ ଭୂମି ଯୋଉ ପାଇଁକା ପୂଜା ପାଇଁକା ଗୋଟେ କରିଥାନ୍ତି। ସେଟା ହୁଏନି କିନ୍ତୁ ଭାଇ ମାନେ ସବୁ ଚିଡାନ୍ତି ଏବେ ହେ ଆସେ ଆସେ ଏଇଠିକି ଆସେ ସେ ସେଇଠିକି ବୋଲି ତାଙ୍କ ପଛରେ ଲାଗିଥାନ୍ତି। ମୋ ମାଆଙ୍କ ବେଳେ ମୁଁ ଶୁଣ
ସେଟା ମଜା।
ମତେ ଭଲଥିଲା ଦୋଳି ଖେଳି
ହୁଁ।
ଏବେ ଖାଲି ତ ରଜରେ ହିଁ ଫେମସ୍। ଖାଇବ ମାନେ ଆଉ ମୁହଁରୁ ଛାଡିବନି ଆଉ ସାଙ୍ଗ ସାଙ୍ଗ ଭିତରେ
ହଁ ହଁ।
ଏ ଡକାତ୍ ଇଏ ଆଙ୍କ ଘରୁ ଡାକିଲେ ସେ ତାଙ୍କ ଘରୁ ଡାଯିବାକୁ ପଳେଇବ ଆଉ ସନ୍ଧ୍ୟା ପୁର
ହଁ।
ପୁର୍ବୁ ହିଁ ସନ୍ଧ୍ୟା ପରେ ଆଉ ଭାତ ନାହିଁ।
ଉ ହୁଁ।
ହୁଁ ହୁଁ। ସେ ସବୁ ତାର ମଜା ହିଁ କିଛି ଅଲଗା ଥିଲା ଆଜି ଆଜିକାଲି ଇଏରେ ଆଉ ସେଭଳିଆ ମଜା କଣ ମିଳିବ। ହୁଁ। ସବୁ ବୋହୁତ ମଜା ବୋହୁତ ଭଲ ଲାଗେ ବି ସେ ସବୁ। କରିବା ପାଇଁ ବି ବୋହୁତ ଖୁସି ଲାଗେ ହିଁ।
ତ ଦିନ ହୁଏ ଏବେ ଅଛି।
ଆ ହଁ ଆଜିକାଲିଆ ପିଲା ବି ସେ ସବୁ ଆଉ ପାଇବେନି କେବେ। ବହୁତ ଭଲ ଲାଗେ ସେ ଗୁରା।
ସେ ଏବେ ଏ ଫୋନ ଦେଖ ହଉ ଠିକ ଅଛି ଆମେ ପରେ କଥା ହବା।
ଆଜ୍ଞା ଆଜ୍ଞା ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ରଖୁଛି ଆଜ୍ଞା।
ହଁ।